ହୁଁ ହାଲୋ।
ହଁ, ମ୍ୟାଡ଼ାମ ନମସ୍କାର।
ନମସ୍କାର
ହଁ ମ୍ୟାଡାମ ଟିକେ ଫୋନ କଣ ଆପଣଙ୍କୁ ଲଗେଇଥିଲି ଯେ, ଟିକେ ଆମେ ସୋସିଓଲୋଜି ମାନେ ସମାଜ ଶାସ୍ତ୍ର ବିଷୟରେ ଆପଣଙ୍କ ସହିତ କିଛି ଚର୍ଚ୍ଚା କରିଥାନ୍ତୁ କିଛି ଦୁଇ ତିନୋଟି ମୁଦା ଉପରେ। କଣ ଆପଣ ଏବେ ଫାଙ୍କା ଅଛନ୍ତି ସମୟ ଦେଇପାରିବେ?
ଆଜ୍ଞା, ହଁ ଅ ଆଚ୍ଛା। ଆମର ଯୋଉ ସମାଜ ଶାସ୍ତ୍ର ଆମର ଯୋଉ ସମାଜ ଶାସ୍ତ୍ର ବିଷୟରେ ଆମେ ଚର୍ଚ୍ଚା କରିବା, ମ ବିବାହ ବ୍ୟବସ୍ଥାକୁ ନେଇକିନା ଅପଣଙ୍କୁ ପଟରୁ କିଛି ବୁଝିବାକୁ ଚାହୁଁଛି କଣ ଆମର ଯୋଉ ବି ସମାଜରେ ଯୋଉ ବିବାହ ବ୍ୟବସ୍ଥା ବର୍ତ୍ତମାନ ବନି ରହିଛି କ ଏଟା ଯାହା ବନି ରହିଛି ଠିକି? ନା ଆ ଦେହରେ କିଛି ପରିବର୍ତ୍ତନ ହେବା ଦରକାରେ ନା ସମୟ ସହିତ ଏହାର ଔଚିତ୍ୟ କମି କମି ଚାଲିଛି ନା ବଢ଼ି ବଢ଼ି ଚାଲିଛି ଏ ବିଷୟରେ ମ୍ୟାଡ଼ମ୍ ମୋତେ ଟିକେ ବିସ୍ତାର ପୂର୍ବକ ଟିକେ ବୁଝାନ୍ତୁ।
ଆ ପ୍ରଥମତଃ ମତେ ଆମ ଭାରତର କିମ୍ବା ଓଡିଶାର ଯୋଉ ବାହାଘର ସେ ସବୁ ଟିକେ ପସନ୍ଦ ଲାଗେନି, ମତେ ମନ୍ଦିର ବାହାଘର ଟେ ବହୁତ ଭଲ ଲାଗେ ମାନେ ଲାଗେ ଯେ ସେଇଟା ହି ପ୍ରକୃତ ବାହାଘର।
ହଁ।
ଆଜ୍ଞା ଆମ ଭଗବାନଙ୍କର ଆମ ତ ଫାଷ୍ଟ ଦିନରେ ହିଁ ବାହାଘର ହଉଥିଲା ଆଉ ମନ୍ଦିରରେ ହିଁ ହଉଥିଲା। ଆଉ ଏବେ ଏବେ ଯୋଉ ବାହାଘର ସବୁ ଦେଖାଣିଆ ବାହାଘର କରୁଛନ୍ତି ଖାସ କଥା ଆମ ଆମର ତ ଜାଣିଥିବ ଆମର ଆମିଷ ଖାଇବା କଥା ନୁହେଁ ଆମର ଆମର ନାହିଁ ସେଟା ତ ଏବେ ବାହାଘରେ ସବୁ ଆଇଂଶ କରୁଛନ୍ତି ଉମ ଛେଳି ମାଂସ ନହେଲେ ବାହାଘର ଭାଙ୍ଗି ଯାଉଛି।
ଆଚ୍ଛା,
ଆଉ ତ ଏସବୁ ଆଉ ଆଉ କିଛି କଥା ଏ ସବୁ, ଅଧିକ ଟିକେ ଦେଖାଣିଆ ବାଘର ହଉଛି ଅଧିକ ସବୁ ମାନେ, ଅଧିକା ପଇସା ଖର୍ଚ୍ଚ କରୁ ଛନ୍ତି, ତ ଯେତିକି ରଜଗାର ପଇସା ଅଛି ସେ ବି ଖର୍ଚ୍ଚ କରୁଛନ୍ତି ଯାହାର ପଇସା ନାହିଁ ସେ ବି ମାନେ ଭୟରେ କରୁଛନ୍ତି କି ଲୋକ କାଳେ କଣ
ଠିକ କଥା, ଆଛା, ଆଛା। ନା ନା ମୁଁ ମୁଁ ପଚାରୁଛି ଯେ ହଁ ସେତ ଯୋଉ ସେମ ସେତ ଯୋଉ ସମସ୍ୟା ଦେଖା ଯାଉଛି ଗୋଟେ ଚାପ ସଦ ତ କିଛି କାମ ନ କରିବାକୁ ହେଲେ ବି ସମାଜ ଚାପରେ ଲୋକ କରିବାକୁ ବାଧ୍ୟ ହଉଛନ୍ତି ହଁ ମୁଁ ସେ ହା ନାଇଁ ହା ଆଜ୍ଞା, ନା ମୁଁ ନା ମୁଁ ମୁ ମୁଁ ନା ମୁଁ ପଚାରୁଚି ଜଣଙ୍କ ଯଦି ବିବାହ ଠିକ ହେଇ ଠିକ ହେଲା, ତାକୁ ପଚରା ଯିବା ଉଚିତି? ନା ମନ ମନ ତାକୁ ଯୋଉ ବିବାହ ଜଣେ ଜଣେ ଯଦି ବଡ ହେଇଗଲା ସେ କଣ ବିବାହ କରିବାକୁ‌ ବାଧ୍ୟ? ହୁଁ ହେଲାକି ବିଭାଘରଟା କିନ୍ତୁ ଜବରଦସ୍ତି ତାଙ୍କ ବିବାହ କରାଇ ଦିଆଯାଉଛି ଏଇଟା କଣ କରିବା ଠିକ କି? ନା ଜଣ ଜଣେ ଅବିହମ ଜଣେ ବିବାହ କଲେ ତାକୁ ସମାଜରେ ଯେତିକି ସ୍ୱୀକୃତ ଦେଉଛି ଜଣେ ଅବିହାରି ରହିଯାଉଛି ଲୋକ ତାକୁ ଭଲ ଦୃଷ୍ଟିରେ ଦେଖୁନାହାନ୍ତି ୟା ଦେହରେ ଲୋକଙ୍କର କଣ ଚେଞ୍ଜ ଆସିବା ଦରକାର ତାଙ୍କ ତାଙ୍କ ବ୍ୟବହାରରେ, ଜଣଙ୍କର ଇଚ୍ଛା ହେଲାନି ସେ ବାହା ହେଲାନି ଅସୁବିଧା କଣ ହେଲା?
ଆଜ୍ଞା। ଆଛା ହମ୍ ଆପଣ କ କହୁଥିଲେ କ୍ଷମା କରିବେ ଟିକେ ପୁର୍ଣବାର କୁହନ୍ତୁ। ହୁଁ ଏବେ ତ ସବୁ ଅଧିକ ସବୁ ଜଲଦି ଜଲଦି ବାହାଘର କରେଇଦଉଛନ୍ତି। ହଁ ହଁ ଯେହେତୁ ଝିଅ ମାନଙ୍କର ମାନେ ଉ ଚାକିରି ଦବାକୁ ମନା କରୁଛ। ଛନ୍ତି। ଚାକିରି କାଳେ ଚାକ ଚାକିରି ଫାକିରି କରିବ ବୋଲିକି ତ ଝୀଅମାନଙ୍କୁ ବାହାରକୁ ଛାଡୁନାହାନ୍ତି। ନ୍ତି ଏ ସବୁ ଗାଁ ଗାଉଁଲି ଟିକେ ଅଧିକ ଏବେ ସବୁ ଚାଲିଛି ଏ ସବୁ ଝିଅ ମାନଙ୍କ ପ୍ରତି କିଛି କିଛି ଅ
ତୁ ଆମଟି ଆମ ଆମ ସମାଜରେ କଣ ହେଉଛି ସିନା ଝିଅ ପିଲାଙ୍କୁ ପ୍ରାୟତଃ ପଚରା ହଉନି ତାଙ୍କ ଇଏ ନିଆ ହଉନି ଯେ ବାପା ପାପା ମାମୁଁ ଫାମୁଁ ଯା ଠିକ୍ କରିଦଉଛନ୍ତି ପ୍ରାୟ ତ ତାକୁ ବି ପଚାରିବା ଦର ତମେ ବିବାହ ପାଇଁ ଠିକ ମନେ ତମେ ପ୍ରସ୍ତୁତ ଅଛ କି ନାଇଁ ବୟସ ହେଲା ମାନେ ବାହାଘର କରିଦେଉଛନ୍ତି ବୟସ ହେଲା ବୋଲି ସିଏ ପ୍ରସ୍ତୁତ ଅଛି ବୋଲି ମାନେ ଅଛି।
ଆଜ୍ଞା ଏବେ କଣ ଝିଅ ମାନଙ୍କର ଯେମିତି ତଣ୍ଟି ଚିପା ଯାଉ ସେଇ ଟାଇପ ର ସବୁ କାମ ହଉଛି। କିଛି କିଛି ଲୋକଙ୍କର ବୟସ ନ ହେଇଯିବ ଯଦିଭଲ ପଇସା ପାଉଛି ବାଘର କରିଦଉଛନ୍ତି। ଯଦି ସେ ଚାକିରି କରିବା ପାଇଁ ଚାହୁଁଛନ୍ତି ଚାକିରି କରେଇ ଦଉନାହାନ୍ତି କି ଅଧିକ
ଉଁ ହଁ ହଁ ମୁଁ ସେଇ ମୁଁ ସେଇ ଇଏ ରେ କହୁଛି ଯେ ତାକୁ ପୁଣୀ ପଚାରିବା ଦରକାର ଯେ ସେ କଣ ପ୍ରସ୍ତୁତ ଅଛି ଭଲ ପ୍ରସ୍ତାବ ଆସିଲା ବୋଲି କଣ କରିଦେବୁ ନା କଣ ତାକୁ ପୁଣୀ ପଚାରିବୁ ନା ନାହିଁ ସେ ହେଲା ବି ପ୍ରସ୍ତୁତ ଅଛି କି ନାହିଁ। କିନ୍ତୁ
ଆଜ୍ଞା କାଇଁନା ସମ ସବୁ ଘର ସେମ ସମସ୍ତଙ୍କର ଚିନ୍ତାଧାରା ସେମିତି ନାହିଁ।
ଆଛା ଆ ଆଉଗୋଟା ଯୋଉ ଜୋତୁକ ମା ଆମର ଇଏ ନାମରେ ବହୁତ ପ୍ରକାର ଚାପ ରହୁଛି କି କଣ ଦେଲ କଣ ନାହିଁ ଲୋକ ଦେଖିବେ ଲୋକ କଣ କହିବେ ସେଥିନାଗି ମାନେ ବହୁତ କିଛି ମାନେ ଅଭାବ ଭିତରେ ଅନାଟନ ଭିତରେ ଯେତେବେଳେ ବାହାଘର ଟିଏ ହଉଛି। ତା ଭି ତେରେ ବି ବହୁତ କିଛି ଧାର ଉଦ୍ଧାର କରି କରିବାକୁ ପଡୁଛି।
ସବୁ କରିବା କଥା ଦବା କଥା। କଥା ନୁହେଁ ଯେତିକି ଝିଅ ମାନେ ଖୁସିରେ ଦେବେ ଝିଅ ଘର ଲୋକ ଆଉ ଏବ ଆରେ ଆମ ଏଇଠି ଗାଁ ଆଉ ଉ ଠି ଯା ଇ ଚି ବାହାଘର ହଉଛି ଏବେ ତ ଝିଅ ଘରେ ଯେତିକି ଖର୍ଚ୍ଚ ହଉଛି ପୁଅ ଘରେ ବି ସେତିକି ଖର୍ଚ୍ଚ ହଉଛି ଯାହାର ଅଛି ସେ ଖର୍ଚ୍ଚ କରୁଛି ଯାହାର ନାହିଁ ବି ସେ ଖର୍ଚ୍ଚ କର କରୁଛନ୍ତି ସ ମାନେ ଯଦି ଚାହିଁବ କମ ରେ ବି ବାହାଘର ହେଇପାରିବ।
କମ ରେ ହେଇପାରିବ।
ଆ ସ ସେଇଟା ମୁଁ ଟିକେ କହିବାକୁ ଚାହୁଁଛି ଏଇଠି ଏଇଟା ମା ଆମ ଅବଶ୍ୟ ଆମ ଏ ଅଞ୍ଚଳରେ ହଉନି କିନ୍ତୁ କିଛି କିଛି ଅଞ୍ଚଳରେ ବାହାର ଅଞ୍ଚଳରେ ସେମାନେ କଣ କରୁଛନ୍ତି ନା ଝିଅ ଘର ଲୋକ ପୁଅ ଘର ଲୋକ ବାସ ଗୋଟେ ମଣ୍ଡପକୁ ପଳେଇଲେ ନହେଲେ ଗୋଟେ ମନ୍ଦିର କୁ ପଳେଇଲେ ଆରାମ ସେ ବାହାଘର କରିଦେଲେ ସେ ବାହାଘର ଯେତିକି ଟଙ୍କା ଖର୍ଚ୍ଚ ହଉ ଚି ଡିମାଟ ଆକାର ରେ ହଉ କି ଯାହା ହଉ ନହେଲେ ବସ କମ୍ପ୍ରମାଇଜ କରିଦଉ ସେଇଠି ମାନେ ତା ବୁଝାମଣା କରିଦଉଛନ୍ତି ଯେ ଉ ଦଶ ପଚାଶ ଜଣଙ୍କ ପାଇଁ ବି ଦଶ ପଚାଶ ଜଣ ଭିତରେ ବି ବାହାଘର ହେଇଯାଉଛି। ଚଉ କମ ପଇସା ରେ ଯେମିତି,
ହୁଁ କିନ୍ତୁ କିନ କିନ୍ତୁ ଏସବୁ ନହେଇ କି ସମାଜରେ ଗୋଟେ ପ୍ରତ୍ୟକ ତ ର ଉପରେ ଗୁଟା ଚାପ ଏମିତି ସୃ
ମୁଁ ଚାହୁଁଛି ଯୋଉମାନେ ଚାହୁଁ ଆଜ୍ଞା ଆଜ୍ଞା ମୁଁ ଚାହୁଁଛି ଯେ ଏଇଟା ଆମ ହଁ ଗାଁରେ ଲାଗୁ ହବା ପାଇଁ ଏମିତି ଲୋକମାନଙ୍କର ଅ ଚିନ୍ତାଧାରା ହେଇଯାଉ ବାଧ୍ୟ ନାଇଁ ଯୋଉ ମାନଙ୍କର ଅଛି ସେ କରିବ ଯେଉଁମାନଙ୍କର ନାହିଁ ସେ କରିବେନି।
ହୁଁ ଆଚ୍ଛା ହଉ ଯୋଉ ବାହାଘର ପରେ ଯୋଉ ଯାଉଛି ଯୋଉ ଭାର ସବୁ ଯାଉଛି। ମିଠା ତାହାଲେ ତ ତିନିଟି ଯାକ ବାଜ୍ୟ ଜିନିଷ ରହୁଛି ଗୋଟେ ହଉଛି ଚିନି ଗୋଟେ ହଉଛି ମଇଦା ଗୋଟେ ହଉଛି ତିନି ନମ୍ବର ତେଲ ତାକୁ କଣ ଏବେ ଆଜିକା ଖାଇବା ଆଗେ ଠିକ ଅଛି ଏବେ ତାକୁ ଲୋକ ଖାଇବାକୁ ହିଁ ଇଣ୍ଟରେଷ୍ଟ ନାହାନ୍ତି ଏଇଟା
ତାକୁ ବି ଚେଞ୍ଜ କ ତାକୁ ବି ଆସ୍ତେ ଆସ୍ତେ
ହୁଁ ସେଇଟା ଆଗେ ଲୋକ ଖାଉଥିଲେ ସେଗୁଡା ଏବେ ତ ପ୍ରାୟତଃ ଯାହାକୁ ପଚାରିବୁ ମୁଁ ବକେଟେ ଅଧେ ଖାଇପାରିବିନି ଇଏ କରିପାରିବିନି ସେଇଟା କଣ ଯିବା କଣ ଠିକ୍ ସେ ଲଡ଼ୁ ହଉ
ହଁ ତାର ବି ଚେଞ୍ଜ ତାକୁ ବି ମାନେ ହଁ ବନ୍ଦ କରିବା କଥା ତା ବଦଳ ରସଗୋଲା ହଉ କି ଫଳ ହଉ କି କିଛି କଦଳୀ ହଉ କି କିଛି ହାତ ତିଆରି ପିଠା ହଉ ସେଇ ଟାଇପ ର ଜିନିଷ ବି ଗଲେ ହେମିତି ବହୁତ ସାରା ଜିନିଷ ମାର୍କେଟ ରେ ମିଳୁଛି। ଯୋଉଟା ଖାଇଲେ ଦେହ ପାଇଁ ଭଲ। ସେଇ ପଇସା ସେତେରେ ଯାହା ଖର୍ଚ୍ଚ ଖର୍ଚ୍ଚ ହବ ଏଥିରୁ ସେୟା ଖର୍ଚ୍ଚ ହବ ଏ ଯଦି କିଛି କିଛି ଲୋକ ଚିନ୍ତାଧାରା ଥାଏ। ଠିକ ମାନେ ଜଣେ ଜଣ ଠିକ ଲୋକ ଥାଆନ୍ତି। କି ନାହିଁ ଏସବୁ ଭାରତ ଥର ଆମ
ହୁଁ ହୁଁ ସିଏ ଦେବେ ତମେ ଖାଇବ। ତମେ ଦେବେ ସିଏ ଖାଇବ ଲୋକ
ଏଇ ଲୋକମାନେ କଣ ଭାବିବେ ଲୋକମାନେ କଣ ଭାବିବେ ପୁଣି ବାହାଘର କଲେ ଦେଲେନି
ହୁଁ ସେଥିଯୋଗୁଁ ମାନେ ଲାଭ କାହାର ହଉନି କିନ୍ତୁ କ୍ଷତି କମଜୋର ହଉଛି।
ଆଜ୍ଞା ହଁ ଯିଏ ଦେଖେଇବ ତ ସେ ତ ମରିବ ନା।
ହୁଁ ମାନେ ଏଁ ତମର କ୍ଷତି ତାଙ୍କର କ୍ଷତି କିଛି ଲୋକ ଖାଲି ଖାଇବେ। ସେ ବି ସବୁ ଜିନିଷ ଗୁରା ମାନେ ବନ୍ଦ ହେଇଯିବା କଥା ଆକ୍ଚୁଆଲି। କାରଣ ଜଣେ କରଜରେ ରହି ବାହାଘର କରିବ ତାପରେ ଗୋଟେ ଚାପ ପରେ ଚାପ ଚାପ ପରେ ଚାପ ଅନ୍ୟ ଏଉରା ସବୁ ମାନେ ଅ ମାନେ ଏହାର ମାନେ ଉଚିତ ନାହିଁ ନାଁ କିନ୍ତୁ ଗୋଟେ ଚାଲିଚି ବୋଲି ଗୋଟେ କରିିକରି
ଚାଲିଚି ହଁ ମତେ ମାନେ
ହେତିରେ ଧାର ଉଧାର କରି କେତେ କଷ୍ଟରେ ବାହାଘର କରିବା
ଲୋକ ପା ଉଁ ଚା ହଁ ବୋହୁତ ସାରା ଏମତି ଅଛି ଆମର କିଛି କ୍ ବୋହୁତ୍ ଯାହା ଅଛି ତୁ ଯାହା ସବୁ ଉଁ ସିଷ୍ଟମ୍ ଆମର ର ଅଛି ସେଟା ମୁଁ ଆପଣଙ୍କୁ ବୁଝେଇ ପାରୁନି। ଅ କି ଜାସ୍ ତେ ଆସ୍ତେ ସବୁ ଲୋ ଲୋକମାନଙ୍କୁ ଚିହ୍ନ ଚିନ୍ତାଧାରା ଚେଞ୍ଚ୍ କଲେ ଆହୁରି ସମାଜ ପାଇଁ ଭଲ। ଆଉ ଗରିବ ଲୋକମାନଙ୍କ ପାଇଁ ବି ଭଲ। ଆମ ହେଲ୍ଥ ପାଇଁ ବି ଭଲ।
ଉଁ ଛ ହୋଉ ଆପଣ ମ୍ୟାଡ଼ମ ସୋସିଓଲୋଜି ସମାଜ ରଛି ସମାଜ ଶା୍ର ମେ ବୋହୁତ କିଛି ବୁଝେଇଲେ। ସେଥିପାଇଁ ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ ମ୍ୟାଡ଼ମ୍। ଆଉ ଆପଣ ଏବେ କଣ କଲେଜ କେତେଟାରୁ କେତେଟା ଯାଉଚନ୍ତି?
ଆମେ ଆମେ ଯାଉଚୁ ଆମେ ଯାଉନୁ ଏବେ ଏବେ ଘ ରେ ପଢୁଚି। ଯାଉନି।
ଆଛା।
ଉଁ ଆପଣ ତ ଟୋଟାଲ ଯାଉନାହାନ୍ତି ଘରେ ଏ ପାଞ୍ଚ ବର୍ଷ ଯାଁକ ପଢ଼ିଲେ। ଆପଣଙ୍କ ଆପଣଙ୍କ ବୋଧେ ଆପଣ ଜାଣି ମୋର ଗଲି ମୋର ସାଇକେଲ ନାହିଁ ବୋଲି ଗଲିନି।
ନାଁ କୋଉତାରେ ଆପଣ ଆମୁକୁ ବୁଝେଇଥିବାରୁ ଆମେ ଆପଣଙ୍କ ପ୍ରତି ଚିରଉପକୃତ ମହୋଦୟ ସମିପେଷୁ ତେଣୁ ଆପଣ ମୂଲ୍ୟବାନ ସମୟ ଭାର ଟିକେ ଆମୁକୁ ବୁଝେଇଥିବାରୁ ଆମେ ଆପଣଙ୍କ ପ୍ରତି ବୋହୁତ କୃତଜ୍ଞତା ଏ ଜ୍ଞାପନ କରୁଚୁ। ଉଁ ତେଣୁ ଆପଣଙ୍କୁ ଏକ ବିନୀତ ଅନୁରୋଧ ଯେ ଆମେ ଯେତୋବେଳେ ଆପଣଙ୍କୁ କୌଣସି ବିଷୟରେ ପଚାରିବୁ ଆପଣ ଟିକେ ସମୟ ବାହାର କରି ଆମୁକୁ ମାର୍ରଗଦ
ନିଶ୍ଚିତ ନିଶ୍ଚିତ ଆପଣଙ୍କଠୁ ବି ମୁଁ ବୋହୁତ କିଛି ଶିଖିବାକୁ ପାଇଲି ଆଉ ଶିଖୁଚି ଶିଖିବି ମଧ୍ୟ ଆଗକୁ। ଆପଣ ସବୁବେଳେ ଟିକେ ଏମତି ମନ ପକେଇବେ।
ଆଛା ଅ ଆଛା।
ଆଜ୍ଞା ଧନ୍ୟବାଦ ବୋହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି
ହଁ ଆପଣଙ୍କ ସହିତ କଥା ହେଇକିନା ବି ବୋହୁତ ଭଲ ଲାଗିଲା ହେଲା କି ହଉ ମୁଁ ଏବେ ଫୋନଟି ରଖୁଚି।
ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ ଆପଣଙ୍କ ପରିବାରକୁ ଆପଣଙ୍କୁ
ହଁ ହଁ ହଁ ଭାଇ ବନ୍ଧ ହୋଉ ମ୍ୟାଡ଼ାମ ମୁଁ ଏବେ ରଖୁଚି। ଧନ୍ୟବାଦ ମାଡ଼ମ୍ ନମସ୍କାର ମାଡ଼ମ୍।
ନମସ୍କାର ନମସ୍କାର।